ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛି ଭଏସ ତମକୁ।
ହଁ ଶୁଭୁଛି।
ହ୍ୟାଲୋ।
ହ୍ୟାଲୋ। ହେ ହଁ କଣ କରୁଛି? ହଁ ହଁ ଶୁଭୁଛି।
ମୁଁ ଏଠି ବସିଥିଲି। ବସିଥିଲି ଏଇଠି ଆଉ ତମେ।
ମୋର ଏଇ ଟ୍ୟୁସନ କରୁଛି ତ ପିଲାମାନଙ୍କୁ ଏ ଟ୍ୟୁସନ ରୁଟି କରିକି ଆସିକି ବସିଥିଲି ଆଉ।
ହଁ ହଁ।
ଆଉ ସକାଳେ କଣ ଖାଇଥିଲେ?
ମୁଁ ଏ ଉଠିକି ଗାଧେଇ ପାଧେଇକି ଖାଇଲି ଏବେ ମମି ପକୁଡି ଛାଣିଥିଲା। ଖାଇକି ବସିକି ତମେ ସକାଳେ ଖାଇବା କଣ? ଖାଇସାରିଲଣି।
ହଁ ମୁଁ ବି ଖାଇସାରିଲିଣି ଉପମା ତରକାରୀ ଖାଇଥିଲି ଆଉ।
ଓହୋ ହଁ ଆଉ।
ହ ଆଉ ଆଗକୁ ତ ରଥ ରଥଯାତ୍ରା ଆସିଗଲାଣି। ପୁରୀ ଯିବାର ପ୍ଲାନ ଅଛି କି ନାଇଁ?
ପୁରୀ ଯିବାର ତ ରଥଯାତ୍ରାରେ ନାହିଁ ଭିଡ ପାଇଁକି ବାବା ନେବେନି ଜମାରୁ। ଯା ବାବା ଯାଆନ୍ତି କିନ୍ତୁ ଏକା ଯାଆନ୍ତି ସେ ଆଉ କାହାକୁ ଘରୁ ନେବେନି। ଆଉ କିନ୍ତୁ ଯାଇଥିଲୁ ଆମେ ଏଇ ହବ ମାସେ ପନ୍ଦର ତିନି ମାସ ହବ ଖଣ୍ଡେ ଯାଇଥିଲୁ ଆଉ। ରଥ ଆଗରୁ ରଥ କାମ ଚାଲିଥିଲା ଯେ ତ ସବୁ ସେଠି ଥୁଆ ହେଇଥିଲା ରଥ ଆମେ ସବୁ ଦେଖିକି ଆସିଥିଲୁ କିନ୍ତୁ ଆଉ ରଥଯାତ୍ରା ଟାଇମରେ ଆଉ ଯାଇପାରିବୁନୁ। ତମେ ଯିବ ନା?
ଓ ହଁ ଏ ସେତି ଭିଡ ବହୁତ ହବ ତଥାପି ଥର ରଥ ଟାଣିବାକୁ ଇଚ୍ଛା ଅଛି। ଦେଖିବା ଟାଇମ୍ ହଉ ଭାବିବା କଣ କରିବା ଯିବି କି? ଠିକ କହିଲ ରଥଯାତ୍ରାରେ ଭକ୍ତ ମାନଙ୍କର ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ରଥ ଟାଣିବାକୁ ବହୁତ ପୁଣ୍ୟ ବୋଲି ଲୋକମାନେ ଭାବନ୍ତି।
ହଁ ସେଇଆ। ମୋର ବି ବହୁତ ଇଚ୍ଛା ଅଛି ଯିବାର କିନ୍ତୁ, ମୁଁ କେବେ ବି ଯାଇନି ରଥଯାତ୍ରା ଟାଇମ ରେ କେବେ ବି। ଦେଇ ର ଏ ବର୍ଷ ଯାଇଥିଲି ରଥଯାତ୍ରା ଆଗରୁ ଖାଲି ରଥ କାମ ଚାଲିଥିଲା ଯେତେବେଳେ ଦେଖିକି ଆସିଥିଲୁ ରଥ ଥୁଆ ହେଇଥିଲା ସବୁ କିନ୍ତୁ ରଥଯାତ୍ରାରେ ତ ଯାଇନୁ କେବେ ରଥ ଟାଣିନୁ।
ହ ହଁ ସେଠାରେ ପରିବେଶ ସେଇଟାମେ ବହୁତ ସୁନ୍ଦର ଲାଗେ।
ହୁଁ ହୁଁ। ଆଉ ବର୍ଷା ହଉଛି ନା ତମର ସିଆଡେ ଆଜି
ନାଇଁ ବର୍ଷା ହଉନି କିନ୍ତୁ ବର୍ଷା ପାଗ ଟା ମାନେ କରିକି ରଖିଛି।
ଇଆଡେ ବର୍ଷା ଯେ କାଲି ରାତିଠୁ ବର୍ଷା ପ୍ରବଳ ପୂରା ସକାଳୁ ଏବେ ହିଁ ଟି ଟିକେ ଛାଡିଲା ନହେଲେ ବର୍ଷା ବହୁତ ଜୋର କାଲି ରାତିରେ ହଉଥିଲା।
ଓହ ତମ ଘରଟା କୋଉ ପଟେ? ଭୁବନେଶ୍ୱର ପୁର ଅ ଭୁବନେଶ୍ୱର ପଟେ ତ ବର୍ଷା ହଉଥିଲା କାଲିଠୁ ତ ବର୍ଷା ଲଗାତାର ମାନେ ହଉଛି।
ଅ ନାଇଁ ଆମ ଏପଟେ ଜଗତସିଂହପୁର ଆମର କାଲି ହଉଥିଲା। ତାପରେ ଆ ଟିକେ ତାପରେ ସେଇ ଚାରିଟା ବେଳ ଟାଇମ ରେ ଟିକେ ଛାଡିଥିଲା ପୁଣି କାଲି ରାତିଠୁ ହଉଛି ଯେ ବହୁତ ବର୍ଷା କାଲି ରାତିଠୁ ଏବେ ଟିକେ ଛାଡିଛି।
ତମକୁ ବର୍ଷା ଋତୁ ଭଲ ଲାଗେ ନା?
ବର୍ଷା ଋତୁ ସେମିତି ଯେତେ ଗରମ ହଉଥାଏ ଟି ଟେ ଭଲ ଲାଗେ ନ ହେଲେ ନାହିଁ ଝିପ୍ ଝିପ୍ ପୁରା ଲଗେଇି ରଖିଲେ ଦିନ ସାରା ମତେ ଭଲ ଲାଗେନି। ଟିକେ ହେଇକି ଛାଡି ଗଲେ ଭଲ।
ବର୍ଷାଋ ତୁ ରେ ବି ମାନେ ରାସ୍ତାଘାଟ ମାନେ ଏଇ ଯଉ ଗାଁ ରା ସ୍ତାରେ ପାଣି ଫାଣି ଜମିଯାଏ କାଦୁ ଫାଦୁଅ ହେଇଯାଏ ଯିବା ଆସିବାରେ ବହୁତ ପ୍ରୋବ୍ଲେମ ହୁଏ। ସେପାଇଁ ବର୍ଷା ଋତୁ ଟା ଏତେ କାହାକୁ ମାନେ ପସନ୍ଦ ଲାଗେନି ବେଶୀ କରି ବସନ୍ତ ଋତୁ ଟା ସମସ୍ତଙ୍କୁ ଭଲ ଲାଗେ କାହିଁ ନା ବସନ୍ତ ଋତୁ ପ ମାନେ ସବୁ ପ୍ରକାର ବର୍ଷା ବି ହଉଥିବ ଖରା ବି ହଉଥିବ ଟିକେ ଟିକେ ସୁଲସୁଲ ପବନ ବି ଦଉଥିବ ସେଇ ଋ
ହଁ ସେଇ ଟାଇମ ଟା ସବୁଠୁ ଭଲ ଲାଗେ ହଁ।
ଆଉ କଣ କୁହ? ଆଉ ଆଜି ଦିନ ସାରା କୁଆଡେ ଯିବାର ପ୍ଲାନ୍ ଅଛି ନା ନାଇଁ ବା ବାହାରକୁ ବୁଲାବୁଲି କରିବା ପାଇଁ?
ବୁଲାବୁଲି ହଁ ଯିବାର ମୋର ବୁଲାବୁଲି ତ ନୁହେଁ ଏବେ ଯିବାର ଥିଲା କଲେଜ ଟିକେ ସାର୍ଟିଫିକେଟ୍ ଆଣିବା ପାଇଁ କି ଯିବାର ଥିଲା। ଏ ବର୍ଷା ପାଇଁକି ସେ ସାଙ୍ଗମାନେ ସବୁ କହିଲେ ବର୍ଷା ହେଉଛି କଣ କରିବା ବୋଲିକି ମୁଁ କହିଲେ ହଉ ଯଦି ଯିବା କଥା ହେବ ମୋତେ କହିବ ଜଣେଇଲେ ମୁଁ ଯିବି।
ହ
ଆଉ କଣ କିଛି କେହି କହିନାହାନ୍ତି ତ ଦେଖାଯାଉ କଣ କହୁଛନ୍ତି ମୁଁ ସେଥିପାଇଁ ଗାଧୋଇ ପାଧୋଇ ବସିଛି ଯଦି କହିବେ ଯିବି।
ଓ ତମେ ଏବେ କଣ ପଢୁଛ କି?
ମୋର ଗ୍ରାଜୁଏସନ୍ ସରିଲା।
ହୁଁ ହୁଁ।
ଗ୍ରାଜୁଏସନ୍ ସରିଲା ଏବେ ପିଜି ପକେଇଛି ଯଦି ଏଣ୍ଟସ ଦେଇଦେଇଛି ଯଦି ରେଜଲ୍ଟ ଆସିଲା ପରେ ଯଦି ହେଲା ଗୋଟେ ଆଡମିସନ କରିବି ଆଉ ତମେ?
ମୁଁ ଏଇଟା ପିଜିି କରୁଛି ସେକଣ୍ଡ ଇୟର।
ତମର କୋଉ ଅନର୍ସ?
ମୋର ପଲିଟିକାଲ ସାଇନ୍ସ ଅନର୍ସ।
ଅରେ ବା ମୋର ବି ସେଇ।
ଆଉ ତମର ତାହେଲେ ଏଟା ପ୍ଲସଥ୍ରୀ ସଲ
ହଁ ମୋର ପ୍ଲସଥ୍ରୀ ମୋର ପ୍ଲସଥ୍ରୀ ସରିଲା ଆର ବର୍ଷ। ତ ସରିଲା ମୋର ଗୋଟେ ବର୍ଷ ଡ୍ରପ ଦେଇଦେଲିଣି ମାନେ ଏଇ ବର୍ଷ। ଉଁ ହେଇଥିଲେ ଆର ପିଜି କରିଥିଲେ ଏ ବର୍ଷ ଫାଷ୍ଟ ଇୟର ହେଇଥାନ୍ତା ବୋଧେ କିନ୍ତୁ ମୁଁ କରିନି?
ଓହୋ ମୁଁ ବି ସେଇ ଗୋଟେ ବର୍ଷ ଗ୍ୟାପ୍ ରଖିଦେଇଥିଲି ଗ୍ୟାପ୍ ର ବିକି ଦେଇକି ତାପରେ ବସିଥିଲି ଘରେ ଫିରି ଫିରୀ ପକେଇ ଦେଇ ଆଜ କାଲି ହେଇନି ହେଲେ ଏକ୍ଜାମ ଦବାକୁ ଯାଏ।
ହୁଁ, ହଁ ମାନେ କୋଉଠି କଲେଜଟା ତମର?
ମୋର କଲେଜଟା ହେଇଟି ଭଦ୍ରକ ଅଟୋନାମାମ୍ସ କଲେଜ।
ଅହଁ, ବର ବି ସେଆଡ଼େ ନା କଣ ଭଦ୍ରକ?
ହଁ ଆମ ଘର ଭଦ୍ରକ। ଗୋଟେ ବର୍ଷ ଗେପ୍ ରହିଯାଇଥିଲା ମଝିରେ ନହେଲେ ନାଇ ଏ ବର୍ଷ ମୋର ପିଜିଟା ବି କମ୍ପ୍ଲିଟ ହେଇ
ହୁଁ, ହୁଁ। ମୁଁ ବି ସେ ଗୋଟେ ବର୍ଷ ଗ୍ୟାପ୍ ଦେଇ ଦେଇଛି ଏ ବର୍ଷ ଆଉ ଏଣ୍ଟ୍ରାନ୍ସରେ ପକେଇଛି ଏଣ୍ଟ୍ରାନ୍ସ ତ ଦେଇଛି ଦେଖିବା ପିଜି କୋଉଠି ହେଲେ
ଆଚ୍ଛା।
ତାପରେ କରିବି ଆଉ।
ତମକୁ ବେଶୀ କୋଉ ଲାଇନରେ ଯିବାକୁ ଭଲ ଲାଗେ ଟିଚିଂ ଲାଇନରେ ଯିବାକୁ ତମକୁ ଭଲ ଲାଗେନା?
ହଁ ସେମିତି ତ ଏଇ ଇଚ୍ଛା ତ ଅଛି କିନ୍ତୁ ଏଇ ଗମେଣ୍ଟ ଜବ୍ ମାନେ ଚାକିରି ପାଇବା ତ, ସେଇଆ।
ଗମେଣ୍ଟରେ ତ ଚାକିରି ପାଇବା ବହୁତ କଷ୍ଟ ହେଇଗଲାଣି।
ହଁ ବା। ଏ ଆଉ ସେଇଥିପାଇଁ ତ ଆଉ ଗମେଣ୍ଟ ଚାକିରିର ଆଶାରେ ବି ମୁଁ ନାହିଁ। କିଛି ମିଳିବ ବୋଲି।
ଠିକ୍ କହିଲ। ଆଉ ତାହେଲେ ତମେ ଏବେ ଘରେ ଅଛ ଟ୍ୟୁସନ୍ ଫ୍ୟୁସନ୍ କିଛି କରୁଛ? ତମେ ଏମିତି ମାନେ ଘରେ ବସିଛ ଜବ୍ ଫବ୍
ହେଟି କେହି ନାହାନ୍ତି ଫି ସେଇ ପାଖାପାଖି ଆମର ପିଲେ ଛୋଟ ପିଲା କେହି? ଆଉ ମୁଁ ସାନ ଭଉଣୀ ଖାଲି ଦାଦାଙ୍କ ଝିଅ ସେ ଥିଲା ଏଇଠି ଦାଦା ହେରିକା ବାହା ରେ ରୁହନ୍ତି, ସେ ଏଇଠି ଥିଲା, ଏଇଠି ପଢେ ମୋରି ପାଖରେ ପଢେ ସବୁବେଳେ। ଏବେ ତାର ପଞ୍ଚମ ସରିଲା ଏ ବର୍ଷ ସେ ତା ମାମୁଁ ଘରକୁ ପଳେଇଛି ସିଆଡେ ପଢ଼ିବ।
ଅଁ, ହଁ।
ନାହିଁ ତାକୁ ଦିନ ରାତି ଉଠେଇ ଦିଏନି ସେ ସେଇଠି ବସ୍ ପଢା ପାଖରେ ବସିଥିବ ସେମିତି।
ଆରେ ରିସେଣ୍ଟ ରଜ ତମେ ତିନି ଦିନ କେମିତି ପାଳନ କଲ? ରଜ ତିନି ଦିନ ନୂଆ ଡ୍ରେସ କରି ଥିବ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲାବୁଲି କରିବା ପାଇଁ ଯାଇଥିବ ନିହାତି?
ହଁ ସାଙ୍ଗମାନେ ତ ସାଙ୍ଗମାନେ ମୋର ସେମିତି କେହି ସାଙ୍ଗ ନାହାନ୍ତି। ବେଶୀ ବି ମୁଁ ଏ ଏଇଠି ପାଖାପାଖି ବି ସେମିତି କେହି ସାଙ୍ଗ ନାହାନ୍ତି କି ସ୍କୁଲ କଲେଜର ବି ସେମିତି କେହି ସାଙ୍ଗନାହାନ୍ତି ଯାହା ସାଙ୍ଗେ ବୁଲିବାକୁ ଯିବି? ଆଉ ମୋ ଦିଦି ଏରିକା ମୋ ମାମୁଙ୍କ ପୁଅ ଭାଇ ଆମେ ସବୁ ଯାଇଥିଲୁ କିନ୍ତୁ ବୁଲାବୁଲି କରିବା ପାଇଁ ଆଉ।
ଓ ହୋ।
ତମର ତମେ ସବୁ କଣ ରଜରେ ବୁଲାବୁଲି କୁଆଡେ ଯାଇଥିଲ ସବୁ?
ମୁଁ ତ ରଜରେ ସେମିତି କିଛି ବୁଲାବୁଲି କରିପାରିନଥିଲି କାହିଁକି ନା ଜେଜେଙ୍କର ଡେଥ ଥେଇ ଯାଇଥିଲା ଫାଷ୍ଟ ରଜ ଦିନ ଜେଜେଙ୍କର ତେର ଦିନ ହେଇଥିଲା। ସେଥ ପାଇଁ ରଜ ସେମିତି କିଛି ଆମର ହେଇନଥିଲା। ରଜ ଫାଷ୍ଟ ର ତେର ଦିନ ହେଇଥିଲା ତ ରିସେଣ୍ଟ ହେଇଥିଲା ର ଗୋଟେ ବର୍ଷ ଯାଏଁ ତ ସେମିତି ମାନେ କିଛି ପର୍ବ ପର୍ବାଣ
ଉ ହୁଁ ନୂଆ ଡ୍ରେସ୍ ପିନ୍ଧିବେନି କି କିଛି ହବନି ହଁ।
ପିଠା ପିଠା କିଛି ହବନି, ତଥାପି ଯାହା ସେ ଡ୍ରେସ ମାନେ କାହାକୁ ଦେଇ ଦେଇଥାନ୍ତୁ ପିନ୍ଧିକି ସିଏ ପିନ୍ଧି ଦେଇଥିଲେ ତା ପରେ ଆମେ ପିନ୍ଧି ଦେଇଥାନ୍ତୁ। ତ ହେଇନଥିଲା ବିଷ୍ଟ, ତ ସେମିତି କିଛି ହେଇନଥ ନ ଏଇ ନାଇଁ ସବୁ ପର୍ବପର୍ବାଣୀ ଭଲ ଲାଗେ ତିନି ତିନି ନୂଆ ଡ୍ରେସ୍ ପିନ୍ଧିବୁ, ଘରେ କିଛି କାମ କରିବୁନି ସାଙ୍ଗମାନଙ୍କ ସହିତ ବୁଲାବୁଲି କରିବାକୁି ବାହାରକୁ ଯିବୁ-
ହଁ ଏ ଆ
ଏଥର ଆଉ ସେମିତି କିଛି ଇଏ
ଆମର ତ ଏଠି ରଜ ଆଗରୁ ଟିକେ ବେଶୀ ଭଲ ଥି ଲା ଆମେ ବୁଲାବୁଲି ସବୁ ଦିଦି ହେରିଆ ସବୁ ଥିଲେ ଯେତେବେଳେ ସମସ୍ତେ ବହୁତ ଏଠି
ଆଗରୁ, ଆ ଆଗରୁ ମାନେ ଯାହା- ଥିଲା ଆଗରୁ ମାନେ ରଜ ଟା ଯେମିତି ଯାହା ହଉଥିଲା ଆଉ ଏବେ ଆଉ ସେମିତି ଲାଗୁନାହିଁ ଆଉ ଆଗ ଭଳି।
ହଁ, ହଁ, ହଁ ସତ କଥା ଏଇଟା। ଏବେ ସେମିତି କେହି ମାନେ ସମସ୍ତ- ତ ଫୋନରେ ହିଁ ବ୍ୟସ୍ତ ରହିଯାଉଛନ୍ତି। କେହି ଘରୁ ବାହାରୁ ନାହାନ୍ତି, କି କେହି ବୁଲାବୁଲି ସେମିତି ଆଉ କରୁନାହାନ୍ତି ହଁ।
ସବୁ ପର୍ବପର୍ବାଣି ଏମିତି ହେଇଗଲାଣି କି ଆଗରୁ ମାନେ ଯେମିତି ଫିଲ୍ ହଉଥିଲା, ଆଉ ଏବେ ଆଉ ସେମିତି ଆଉ ଲାଗୁନି। ସାଙ୍ଗସାଥି ବି କମି ଗଲେଣି, ଅଧା ତାଙ୍କର ମ୍ୟାରେଜ ବି ହେଇଗଲାଣି।
ହଁ-
ଆଉ କଣ କୁହ?
ଉଁ ଆଉ କୋଉଠି ଅଛ, ଏବେ ଘରେ ନା ମାନେ ହଷ୍ଟେଲ ଫଷ୍ଟେଲ ରେ ରହୁଛ କଲେଜ ପାଇଁ?
ନାଇଁ ନାଇଁ ମୁଁ ଘରୁ ଯିବା ଆସିବା କରେ। ଘରେ ତ ମୁଁ ଅଁ ଘରେ ହିଁ ରହୁଛି, ରେଗୁଲାର କ୍ଲାସ ଯାଏନି ତ ଏକ୍ଜାମ ଦବାକୁ ଖାଲି ଯାଏ। ଏମିତି କିଛି ଅର୍ଜେଣ୍ଟ ପହେଲେ ମୁଁ କଲେଜ ଯାଏ। ନଏ ନାଇଁ ଘରେ ରହିକି ଏମିତି- କମ୍ପିଟେଟିଭ ପାଇଁ ପ୍ରିପେୟାର ହଉଛି, ଅନଲାଇନରେ କ୍ଲାସ ପ୍ଲାସ କରୁ। ରୁଚି ଏଇଆ ଆଉ ଟ୍ୟୁସନ ଫ୍ୟୁସନ ଘରେ କରୁଛି ଆଉ।
ଏଇଠି ତ ଆମର ପାଖାପାଖି ସେମିତି ଛୋଟ ପିଲା ନାହାନ୍ତି ଟ୍ୟୁସନ ହେଲା ଭଳିଆ।
ନାଇଁ ମୁଁ ସେଇ ଏଇଟ୍‌ କ୍ଲାସ ପର୍ଯ୍ୟନ୍ତ କରେ। ସଖାଳେ ସେଇ ସା ତାଟାରୁ ନଅଟା କରେ ଆଉ ସନ୍ଧ୍ୟାବେଳେ ସେଇ ସା ଛଅଟାରୁ ଆଠଟା ସାଢେ ଆଠଟା ପର୍ଯ୍ୟନ୍ତ କରେ, ଆଉ ଦିନ ସାରା ଏମିତି ଫ୍ରି ଟାଇମ ଆଉ।
ମାନେ ଏଇ ଛୁଆ ଆଜି ସଖାଳେ ଆସନ୍ତି, ପୁଣି ସନ୍ଧ୍ୟାବେଳେ ଆସନ୍ତି, ମାନେ କି ଅଛନ୍ତି ନା ସଖାଳେ ଅଲଗା ପିଲା ତା
ଆ ନାଇଁ ନାଇଁ ସକାଳେ ଅଲଗା ପିଲା ସନ୍ଧ୍ୟାବେଳେ ଅଲଗା ପିଲା।
ଉଁ ହୁଁ କେତେ ଜଣ ଖଣ୍ଡେ ଆସୁଚନ୍ତି ସବୁ ଦି ଟାଇମ୍ ରେ?
ସଖାଳେ ଆସନ୍ତି ଛଅ ଜଣ ସନ୍ଧ୍ୟାବେଳେ ଆସନ୍ତି ସେ ଆଠ ଜଣ ଆସନ୍ତି। ମିଶିକି ଆସନ୍ତି ଆଉ ସଖାଳେ ପ୍ରଥମ ଦୁ ତୃତିୟ ଓ ଫୋର୍ କ୍ଲାସ୍ ପର୍ଯ୍ୟନ୍ତ ଆସନ୍ତି ତା ଉଁ ଫୋର ଫାଇଭି ଆସନ୍ତି ତାପରେ ସନ୍ଧ୍ୟା ବେଳେ ସେଇ ସିକ୍ସି ରୁ ଏଇଟି କ୍ଲାସ୍ ପର୍ଯ୍ୟନ୍ତ ଆସନ୍ତି।
ଉଁ ହୁଁ। ଗୋଟେ କ୍ଲାସ୍ ରୁ ଟିକେ ଅଧିକା ପିଲା ଥିଲେ ପଢେଇବା ପାଇଁ ସୁବିଧା।
ହଁ ବେଶୀ ବରଂ ବଡ ପିଲାଙ୍କୁ ପଢେଇବ ବାଧିବନି ଛୋଟ ଛୁଆଙ୍କ ସହି ତ ମାନେ ଅଧିକ ମାନେ
ବହୁତ୍ ତାଙ୍କୁ ହଁ ପାଟି କରିବାକୁ ପଡିବ ତାଙ୍କୁ ବହୁତ୍ ବୁଝେଇବା ପାଇଁ ଟାଇମି ଦର ଏ ହଁ ହଁ।
ତାଙ୍କୁ ଟିକେ ଛୋଟ ପିଲାଙ୍କୁ ଟିକେ ଅଧିକ ଟାଇମ୍ ଦବାକୁ ପଡିବ କିନ୍ତୁ ବଡ ପିଲାଙ୍କୁ କଣ ଏ ତେ ମାନେ ତାଙ୍କ ସହିତ ଗପିବାକୁ ପଡ଼ିବନି।
ହଁ ସେମାନଙ୍କୁ ତ ପାଠ ବୁଝେଇକି ଦେଇଦେଲେ ସେମାନେ କରିବେ ଏ ଛୋଟ ପିଲାଙ୍କୁ ବୁଝେଇବା ବହୁତ କଷ୍ଟ।
ଏ ହଁ। ଆଉ ଆଜି ତ ବର୍ଷା ପାଗ ଦେଇଚି। ହଁ ଦାଦାଙ୍କ ଝିଅ ମୁଁ କହିଲି ଆଜି ତ ବର୍ଷା ପାଗ ଦେଇଚି। ବର୍ଷା ପାଗ ଦେଇ କିଛି ଗରମ ବି ଲାଗୁନି ଦିନଟା ବି ଆଜି ବହୁତ୍ ମାନେ ଭଲ ଲାଗୁଛି ଗୁଳୁଗୁଳି ବି ନାହିଁ। ଗରମ ବି ଲାଗୁନାହିଁ।
ଆମର ତ ଏଡେ ବର୍ଷା ହେଇକି ହିଁ ବହୁତ୍ ଆଡେବି ଯାଡେବି ମାନେ ଖରା ଇଏ ନାହିଁ ଗରମ ନାହିଁ। କିନ୍ତୁ ମଝିରେ ହଉଥିଲା ବର୍ଷା ହେଲେ ବି ଗରମ ଲାଗେ ଲାଇନି ପଳେଇବ ମାନେ ଗରମ ହିଁ ଲାଗିବ। ଆଜି ଆଉ ଏତେ ଗରମ ଲାଗୁନି ବର୍ଷା ଦି ଦିନି ହେଲା ହିଁ ହୋଉଚି ପୁରା ପାଗ ଥଣ୍ଡା ହେଇଗଲାଣି।
ହଁ। ନାଇଁ ପହଡି ଦିନ ଆମ ଏପଟେ ବହୁତ୍ ଜୋର ଗୁଳୁଗୁଳି ହଉଥିଲା ଆମର ରଜ ରଜ ଯୋ ରଜ ଯୋଉ ଛୁଟି ଲାଷ୍ଟେ ଏକେଜାମ୍ ହେଲା ରଜ ଦିନ ଏକେଜାମ୍ ସାରିକି କଲେଜ ଛୁଟି ଦେଇ ଦେଇଥିଲେ ସେଇଥି ପାଇଁ ଆମର ଆଉ ପ୍ରାକ୍ଟିକାଲ ଏକେଜାମ୍ ହେଇପାରିନ ଥିଲା ଆମର ଏଇ କାଲି ଥିଲା ତାପ ଦିନ ଏକେଜାମ୍ ଏବେ ଯାଇଛି ପୁଣି ଦିଟାରୁ ପାଞ୍ଚ ଦିଟା ବେଳେ ଯୋଉ ଖରା କୁହନି କୁହନି।
ହଁ ପା ଖରା ତ ବହୁତ୍।